ହାଲୋ।
ହୁଁ। କହ। ଏଇ ବାହାରେ ବସିଥିଲି ଆଉ ତୁ କଁ କରୁଚୁ?
ନାଇ ଗୋଟେ ପଇଡର ତା ଯୋଉ ନାଳୀ ନୁହେ ନାଳୀ ତାକୁ ଛଡେଇକି ବସିକି ଖାଉଥିଲି ଆଉ।
ହୁଁ ହୁଁ।
ଆଉ ଖିଆ ପିଆ କିଛି କଲୁନି ନା କରୁନୁ?
ହଁ ଏଇନା ଭାତ ଡାଲମା ଭଜା ଖାଇଲି ଆଉ ତାପରେ ତ ତୁ କ କଲୁ, ଏଇ ଜଷ୍ଟ ଖାଇକି ତ ଆସିଛି ତୁ କଲ୍ କଲୁ ଆଉ।
ନା ମୁଁ ସନ୍ଧ୍ୟା ପାଞ୍ଚଟା ଛଅଟା ସାଢେ ପାଞ୍ଚଟା ହେଲାଣି ତୁ କଣ ଏତେବେଳେ ଖାଇ ମାନେ ଭାତ ଡାଲମା ଖାଉଛୁ ଏଇ ନା କଣ ଭାତ ଡାଲମା ଖାଇବା ସମୟ?
ଆଉ କଣ କରିବା ଖାଇନଥିଲି ତ ଆସିକି ଆଉ।
ଓହୋ। ଖାଇ ନଥିଲୁ ବୋଲି ଏତେ ଲେଟ ରେ ଖାଇବ ଏମିତି ହେଲେ ତ ତୋର ଗ୍ୟାସ୍ ହେଇଯିବ ପେଟ। ନିଜ ସିନା ନିଜ ଦେହ ପାକୁ ଟିକେ ଜଗନ୍ତୁ ଏମିତି କଣ ହଉଚୁ। ବୁଝିପାରୁଛୁ ନା ନାଇଁ। ହ୍ୟାଲୋ। ହାଲୋ।